ଜୟ ଜଗନ୍ନାଥ ଶୁଭ ସକାଳ ଶୁଭ ସନ୍ଧ୍ୟା। ମୁଁ ଏବେ ରାସ୍ତାରେ ବୁଲୁ ଅଛି ଅଇନ ଯୋଉ ଥଣ୍ଡା ଆଗ ଟିକେ ଦେଇଛି ଆଜ୍ଞା ଆମ ଆଗରେ ମେଘ ଛନ ବାଦଳୁ ରୁ ମେଘ ହୋଉଅଛି ତଥାପି ମୁଁ ଭାବିନି ଭଲ ଲାଗୁଛି।
ଆଜ୍ଞା ବୁଝିଲେ ଆଜ୍ଞା ତ ଆପଣ ଜାଣନ୍ତି ଏଇ ଯୋଉ ଏଇ ଯୋଉ ମେଘ ଆମମାନଙ୍କୁ ଠୋକିବ ଭ୍ରମଣ କରିବା ପାଇଁ।
ନାଇଁ ମତେ କା ଲାଗୁନି ଏଇ ମେଘ ଆମକୁ ରୋକି ପାରିବନି ଭ୍ରମଣ କରିବା ନିମନ୍ତେ, ଏଇ ମେଘ ଆମକୁ ରୋ କି ପାରିବନି ମୁଁ ଏବେ ମୁଁ ଏବେ ବାହାରକୁ ଆସିଥିଲି ଭ୍ରମଣ କରିବାକୁ ଠିକ ଅଛି ମୋ ଚୁଟି ଫୁଟି ସବୁ ଓ
ସେ ମାନେ କରିନାହାନ୍ତି ଆପଣ।
ଆଜ୍ଞା ମୁଁ ଭୋଜନ କରିଥିଲି, ଭାତ ଖାଇଥିଲି ଆଉ ଟିକେ ତା ଦେରେ ଡାଲି ଟିକେ ପକେଇକି ତା ଦେ ଟିକେ ଖଟା ଲଗେଇକି ଭାତ ଟିକେ ଖାଇଥିଲି। ନାଇଁ ଆଜି ନାଇଁ ମୋର ଅତି ପ୍ରିୟ ସୋୟାବିନ୍ ବଢି ଆଜି ହୋଇ ନାହିଁ। କାହିଁକି ନା ଆଜି ଭଲ ବାରଟେ ନାହିଁ ଆଜି ମୁଁ ବାହାରକୁ ଆସିଛି ମାନେ ଆଜ୍ଞା ଆଜ୍ଞା। ଆଜି ବାହାରକୁ ଆସିଛି ମାନେ ବାହାରେ ଗୋଟେ ଭଲ ଜିନିଷଟା ଖାଇବି ତାପରେ ଯାଇଁ କି ଏବେ ମତେ ଗୋଟେ ମୋ ସାଙ୍ଗଙ୍କର ମେସେଜ ଟେ ଆସିଅଛି।
ଆଜ୍ଞା ଆଜ୍ଞା ବୁଝିଲି ଆଜ୍ଞା ଆପଣ ତାଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ଆପଣ ଟିକେ ହେଲେଣି ଆପଣ ସାଙ୍ଗ କରିବା ପାଇଁ, ଆଜ୍ଞା ଆଜ୍ଞା। ତଆଉ ଆପଣ ଯୋଉ ଲନ ଆପଣ ଆଜି ଯୋଉ ଲସ୍ ଟା ପିଇଦେଲେ ଆଜି ଆଉ ଆମକୁ ତ ଆଜ୍ଞା କିଲେ ନାହିଁ ଆପଣ।
ଆଜ୍ଞା ସେ ଲସି ଟାକୁ ଆମେ ବହୁତ ଯୋଗାଡ଼ ର ସହିତ ପିଇଅଛୁ ତ ଆପଣଙ୍କୁ ଡାକିବା ପାଇଁ ଆମେ ମନେ କଲୁ ନାହିଁ ସେଇଥିପାଇଁ
ଆପଣ ଦେଖୁଛନ୍ତି ଆପଣଙ୍କ ଆପଣଙ୍କ ଗୋଟେ ଗୋଟେ ଷଣ୍ଢ ମଧ୍ୟ ବାର୍ତ୍ତାଳାପ
ନିହାତି। ମୋ ଆଗରେ ଆଉ ଗୋଟେ କୁକୁର ମଧ୍ୟ ବାର୍ତ୍ତାଳାପ କରିଅଛି ସେ ପତଳା କୁକୁରଟି ତା ଛେ ଚୁଲି ହେଇଯାଇଛି, ସିଏ ବି ବାର୍ତ୍ତାଳାପ କରୁଅଛି।
ଆଜ୍ଞା ବୁଝିଲି ଆଜ୍ଞା, ଆପଣଙ୍କ ଆଡେ ମେଘ ପରିମାଣ ଧୀରେ ଧୀରେ ହେଲାଣି ନା ହେଇନା?
ଆଜ୍ଞା ଆମର ମେଘ ବହୁତ କମିଗଲାଣି ଏବେ ଆମର ଏବେ ବର୍ଷା ହଉଛି, ଆମ ମେଘ କମିଗଲାଣି। ତ ଉ ଏବେ ଝିପିଝପି ପକଉଛି ଟିପଟିପ ପକଉଛି ଏବେ ଟିକେ ଏଇଭଳିଆ ମେଘଟା ହଉଛି
ଙ୍କ କଥାରୁ ଆଜ୍ଞ ମୁଁ ବୁଝିଲି ଆପଣଙ୍କଡେ ମେଘ ଟିକେ କମ ହେଲାଣି। ଆଉ ଆପଣଙ୍କର ଏବେ କିଛି ଭୋଜନ ହବାର କି
ଥା ଜାଣିଛନ୍ତି ଆପଣଟେ କଥା ଜାଣିଛନ୍ତି ସାଙ୍ଗ ବହୁତ୍ ଦୂରରୁ ଆସ୍ଛି। ବହୁତ୍ ଦୂରରୁ ବହୁତ୍ ଦୂରରୁ ଆସ୍ଛି। ସିଏ ଗୋଟେ ଆସିଛି ସିଏ ଘରୁ ପିନ୍ଧିକି ଆସିଆକଥା ବର୍ଷାରେ ରେନିକୋଟ୍। ଦେଖିଲାଳୁ ସେଏ ପିନ୍ଧିକି ଆଇଛି
ହାପଣ୍ଡ୍ ଗୋଟେ
ଓହୋ ଏଇ ବର୍ଷରେ ଆଜ୍ଞା ହାପଣ୍ଟ୍ ଆଜ୍ଞା କଣ ହୋଇପାରିବ ଆଜ୍ଞା? ଏ ଗୋଟେ ଫୁଲୋ୍ ଗୋଟେ ପିନ୍ଧିକି ଆସିଲା ଆଜ୍ଞା ଭଲ ହେଇଥାନ୍ତା। ଆପଣ ତ ଜାଣିପାରୁଥିବେ ତ, ଆପଣଙ୍କ ସେଇ ସାଙ୍ଗ ଏବେ ଆମ୍ଭ ମାନଙ୍କୁ ଦେଖି ବୋଧେ ଭିତରୁ ଲେଣି ହେରି। ଏଇଠି ସେ ଛିଡାହେଇକି ସେ ଫୋନ ଦେଖନ୍ତି ଆଜ୍ଞା।
ଆଜ୍ଞାଜ୍ଞା ନିହାତି ନିହାତି ଆଜ୍ଞାଜ୍ଞା। ତ ଆପଣ ଜାଣିଛନ୍ତି ଏଇ ଯୋଉ ବାଉର୍ଷାରେ ବର୍ଷାରେ ଏବେ ବର୍ଷାରେ ଯଦି ଆପଣ ପକୁଡି ଟିକେ ଆଉ ଚାହା ଟିକେ ପିଇବେ ବହୁତ୍ ଭଲ ଲାଗିବ, କିନ୍ତୁ ମୁଁ ଏମିତିଆ ପିଲା ମତେ ଚାହା ପକୁଡି ଭଲ ଲାଗେନି ମ। ତ ଭଲାଗେ ଯଦି ମତେ ଭଲ ଲାଗେ ଯଦି ମୁଁଏଇନା ବର୍ଷା ଟିକେ ବୁଲିବି ଟିକେ ଚାରିଆଡ଼େ ଭ୍ରମଣ କରିବି ମୋତେ ବହୁତ୍ ଭଲ ଲାଗିବ।
ଆପଣଙ୍କୁ ଗଛର ତ ଫଳ ଖାଇବାକୁ ଏବେ ତ ଆପଣଙ୍କୁ ଭଲ ଆସୁଥିବ।
ଆଜ୍ଞା ନିହାତି ଗଛ ଗଛର ଫଳ ବହୁତୁ ଭଲ ଲାଗେ। ମୁଁ ଯୁଆଡେ ଦେଖେ ଫଳ ହିଁ ଖାଏ ଖାଲି।
ଫଳ ମିଳିପାରୁନି ମୁଁ ଆଜ୍ଞା ଆପଣଙ୍କ ଦୁଃଖ ମୁଁ ବୁଝି ପାରୁଛି ଆପଣଙ୍କ ଏପନ୍ତ
ନିହାତି ମତେ ଫଳ ମିଳିପାରିବ।
ଆଜ୍ଞା ଆଜ୍ଞା ତ ଆପଣଙ୍କୁ ଟିକେ ସଂଘର୍ଷକରିବାକୁ ପଡିବ ସେ ଫଳ ପାଇବା ପାଇଁ ନା।
ଜାଣିଛନ୍ତି ଆପଣ ଜାଣିଛନ୍ତି ଆମର ଧଶ ଦଶଟା ନମ୍ବର ଥାଏ। କେନ୍ ଦଶଟା କହିଲେ ୱାନ୍, ଟୁ, ଥ୍ରୀ, ଫୋର୍, ଫାଇଭ୍, ସିକ୍ସ, ସେଭେନ୍, ଏଇଟ୍, ନାଇନ୍ ତାପରେ ଗୋଟେ ଜିରୋଟେ ଥାଏ ଦଶଟା ନମ୍ବର ହେଇଗଲା।
ଯୋଟା ଆଜ୍ଞା ଆମେ ୱାନ୍ ଜିରୋ କଣ ପାଇଁ ନ ଲେଖି ଖାଲି ଜିରୋ କଣ ପାଇଁ ଲେଖାଉଏ ଆଜ୍ଞା ସେଇଠି?
ଆପଣ ଜାଣିନାହାନ୍ତି ସେଇଟା ଆର୍ଯ୍ୟଭଟ ଅ ଆବିଷ୍କାର ଟା କରିଥିଲେ ହେଲା।
ଆଜ୍ଞା ତ ସେଥିପାଇଁ ଆଜ୍ଞା ବୁଝିପାଇଲି ସେଇ ସବୁ ଖାଲି ଆଜ୍ଞା ଶୂନୁ ଲେଖାଉଛି ସେଠି, ଆଜ୍ଞା। ତ ଆପଣଙ୍କର
ଆପଣ ଜାଣିଛନ୍ତି ଗୋଟେ କାର୍ ଟା ଚାଲିବା ପାଇଁ ତା ଦେରେ ପେଟ୍ରୋଲ ପଡେ, ଆପଣ ଜାଣିଛନ୍ତି ଏଇ କଥା?
ଆଜ୍ଞା।
ହଁ ଆଉ ଜାଣିଛନ୍ତି ମୁଁ ସେ ଯେତେବେଳେ ଓଲା ଚଲାଏ ସେଥିରେ ବେଟ୍ରି ଟା ଚାର୍ଜ କରିଦିଏ ତ ଓଲା ଟା ପୁରା ଘାଁଇଁ ଘାଁଇକି ଚାଲେ ଘାଇଁ ଘାାଇଁ ଘାଇଁ
ଆପଣଙ୍କର ଆପଣଙ୍କ ଓଲାଟା ଆଜ୍ଞା ପୁରା ଘାଇଁ ଘାଇଁ ହେଇକି ଚାଲେ ଆପଣଙ୍କ ଓଲାଟା। ମୁଁ କହିଲି ଆପଣଙ୍କ ଯୋଉ ଓଲି କା ଯୋଉ ଗାଡିଟା ଆପଣଙ୍କ ପରା ପିଡି ଫୁଲ୍ ଲେ ଆପଣ ସେ ଗାଟା ଭଲ ଚାଲେ
ଆଜ୍ଞା ଆଜ୍ଞା ନିହାତି ପୁରା ଘାଇଁ ଘାଇଁ ହେଇ ଚାଲେ ଘାଇଁ ଘାଇଁ।
ଆଜ୍ଞା ଆଜ୍ଞା ବୁଝିଲି ଆଜ୍ଞା ଆପଣଙ୍କ ତ ସେଇଟା ବହୁତ୍ ଭଲ୍ ସେ ଆଜ୍ଞା ଆପଣଙ୍କ ଚାଲେ ତ ଆ ଆପଣଙ୍କର ଏଇ ସଂଧ୍ୟାବେଳେ ଆପଣ ଏଇ ଯୋଉ ଜାଗାରେ ଆପଣ ଏବେ ଅଛନ୍ତି ସେଇ ଜାଗାରେ ଆପଣଙ୍କ ଛିଡାବାର କିଛି ଅଛି ନା ଆପଣଙ୍କ ଭ୍ରମଣ କରିବାର‌ଇ ଛୁକ ଅଛନ୍ତି ଆପଣ ହଁ ତ ଆପଣ ଭ୍ରମଣ କରିବା ପାଇଁ ଆପ ଆପଣ ଇଚ୍ଛୁକ ଅଛନ୍ତି ଆପଣ।
ଆଜ୍ଞା ନିହାତି ମୁଁ ଭ୍ରମଣ କରିବା ବହୁତ୍ ଇଚ୍ଛୁକ ଅଛି। ଆପଣ ଜାଣିଛନ୍ତି ମତେ ସବୁବେଳେ ଚପଲ୍ ପିନ୍ଧିଆକୁ ବହୁତ୍ ଭଲ ଲାଗେ ଚପଲ୍ ପିନ୍ଧିଆକୁ ମତେ କେବେ ସୁସ୍
ଆପଣ କେବେ ଫି ଆପଣ କେବେ ବିନା ଆପଣ କେବେ ବିନା ଚପଲେ ଆସୁନାହାନ୍ତି ଆପଣ। କି ଆପଣଙ୍କୁ କେନ୍ତି ଲାଗିବ ଆମେ କହିବୁ ଟିକେ।
ଆଜ୍ଞା ଆଜ୍ଞା ମୁଁ ବିନା ଚପଲେ ବି ଯିବାକୁ ମାନେ ପ୍ରୟାସ କରିଥିଲି କିନ୍ତୁ ପ୍ରାୟ ମୁଁ ମୁଁ ବିଫଳ ହେଇଗଲି କାହିଁକିନା ଆଜ୍ଞା ବିଫଳ
ଆଗରେ ଗୋଟେ ଦୁଇଟି ଧଳା ଗାର ଅଛି ଆପଣଙ୍କ ଆଗରେ। ମୁଁ ଶୁଣିଥିଲି ଆପଣଙ୍କ ଧଳା ରଙ୍ଗ ବହୁତ ପସନ୍ଦ ଆପଣଙ୍କର।
ଆଜ୍ଞା ଆଜ୍ଞା ଧଳା ରଙ୍ଗ ମତେ ବହୁତ ପସନ୍ଦ ଧଳା ମତେ ପିଲା ଧଳା ଦେଖ। ଦେଖାଲେ ମତେ ଯେ ଗୋରା ପିଲା ଏ ମତେ ଭାରି ପସନ୍ଦ ସେମିତି ଧଳା ପିଲା ଧଳା ପିଲା।
ହଁ ଧଳା ପିଲା ଆପଣ ଦେଖିଥିବେ ଆପଣ ଦେଖିଥିବେ ଏବେ ଗଟେ ଓଲା ଗାଡି ଉପରେ ଜଣେ ଜଣେ ବ୍ୟକ୍ତି ଜଣକ ବସିଛନ୍ତି ଓଲା ଗାଡି ଉପ ଉପରେ ତ ଆପଣ ତାଙ୍କ ଉପରେ ଆଗେ ଆପଣ କଣ କ କହିବାକୁ ଆପଣ ଇଚଛୁକ ହେବେ ତାଙ୍କ ଉପରେ।
ଇଛୁକ ବହୁତ ଅଛି କରିବାକୁ କିନ୍ତୁ ଏବେ ଯେହେତୁ ମୁଁ ଏଇନେ ମୋ ସେମିତିଆ ଇଛା ନାହିଁ କହିବାକୁ ତ ମୁଁ କହୁନାହିଁ କାହା ବିଷୟରେ କିଛି କହିବା ଭଲ ନୁହଁ ତା ଆ
କହିପାରିବେ।
ଆପଣ ଟେଲର୍ ଦୋକାନ ଗଲେ ଆପଣଙ୍କ କପଡା ସିଲେଇ ହୋଇପାରିବ।
ଆଜ୍ଞା! ଆଜ୍ଞ ମୁଁ ଆଜ୍ଞା ଏଇଟା ଆଜ୍ଞା ମୁଁ ବୁଝଥିଲି ଏଇଟା କି ତେଲ ଦୋକାନ ଗଲେ ଏଗୁଡ଼ା ସବୁ ହେ
ଆଜ୍ଞା ଆଉ ଗୋଟେ ଆମ ଆମ ଘର ପାଖରେ ଗୋଟେ ସ୍ମାର୍ଟ ଟେଲର ଅଛି ଶୁଣୁନାହାନ୍ତି ଆମ ଘର ପାଇଁ ଶୁଣନ୍ତୁ କଥା ଟିକେ। ଆମ ଘର ପାଖରେ ଗୋଟେ ସ୍ମାର୍ଟ ଟେଲର ଅଛି ସିଏ କଣ କରିବ କହିଲ ସିଏ ଆପଣ ବଡି ଦେଖି କହିବ କହିଦବ ଉଁ ବଡି କେତେ?
ଆଜ୍ଞା ତ ଆପଣ ସେ ଶରୀର ଦେଖି କହିଦେବେ କି ଆପଣଙ୍କୁ କେଉଁ ସାଇଜ ର ସାର୍ଟ ପେଣ୍ଟ ଆପଣଙ୍କୁ ଠିକ ସେ ଆସିବ ହ ବୁଝିଲେ ଆ ଆଜି ମୁଁ ଆପଣଙ୍କର ବି କଥା ଟା ମୁଁ ବୁଝୁଛି ତ ଆପଣଙ୍କ ଆଡେ ଗୋଟେ ଗୋଟେ ହର୍ଣ୍ଣ। ଆପଣଙ୍କଟେ ଗୋଟେ ଶବ୍ଦ ଆସିଗଲା।
ଆଜ୍ଞା ସେ ଆସୁଥିବ ସେ ଟିକେ ଡା ଆମ ପଛପଟେ କିଛି ଆଜ୍ଞା ଆଜ୍ଞା ସିଏ ଏବେ ଡାକୁଳ ଅଛନ୍ତି। ଆପଣ ଜାଣିଛନ୍ତି ବର୍ଷା ପଳେଇଲା ପରେ ଯୋଉ ପାଣିଟା ଯୋଉ ଫ୍ଲୋ ହେଇ ମାନେ ପାଣିଟା ଯଉ ଧିର ପାଣିଟା ବହି-ବହି।
ଧୀର ପାଣି ତ ଆସେ ଆଜ୍ଞା ବୁଝିଲି ବୁଝିଲି।
ବହି ବହି ଯାଏ ସେଇଟା କଣ ମତେ ସେଇଟା ଗୋଟେ ମତେ ମନ। ମନ ରନ୍ ମନ ପୁରା ସନ୍ତୋଷନ ଲାଗେ ମତେ ମନ ସନ୍ତୋଷ ଲାଗେ ମୋର।
ଆଜ୍ଞା ମୁଁ ବୁଝିଲ ଆଜ୍ଞା ଆଜ୍ଞା ମୁଁ ବୁଝିଲ ଆଜ୍ଞା ଆପଣ ଜାଣିଛନ୍ତି ଆପଣଙ୍କ ଆଉ। ଏଇ ଦେଖନ୍ତୁ ଦେଖନ୍ତୁ ମୁଁ ଆଜ୍ଞା ମୋ ସହ ଗୋଟେ ସାଙ୍ଗ ବି ଆଜ୍ଞା ମୋ ସହ କଥା ହଉଥିଲେ। ଆପଣ ତାଙ୍କ ବିଷୟରେ ଆପଣ ଆଜ୍ଞା କଣ କହିବାକୁ ଇଚ୍ଛୁକ ହେବେ ଆପଣ।
ଆପଣଙ୍କ ବାହରେ ଗୋଟେ ଷଢ ଖଣ୍ଡ ତିଆ ହେଇଥିବ ମଜା ଲାଗୁଛି ଆପଣଙ୍କ କଥାରୁ। ଷଣ୍ଢ ଫଣ୍ଡ ଆପଣଙ୍କ ପାଇଁ ଠିଆ ହେଇ ଅଛି।
ଆଜ୍ଞା ଆଜ୍ଞା ମୁଁ ସେଇ ଷଣ୍ଢକୁ ଆଜ୍ଞା ଖାଇବା ଦବା ପାଇଁ ଚେଷ୍ଟା କରିଥିଲି ସେ କହିଲେ ମୁଁ ଆଠେ ନଅ ପରେ ଆଜ୍ଞା ଭୋଜନ କରିବି।
ଆଜ୍ଞା ଆଜ୍ଞା ନିହାତି ନିହାତି ଆପଣ ଆପଣ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କୁ ଦେଇପାରିବେ। ଆପଣ ଜାଣିଛନ୍ତି ଆ ଆପଣ ଦୁନିଆରେ ଯେତେବେଳେ ଯୁଆଡ଼େ ଯିବାର ଥିବ ଆପଣ ଗୋଟେ ଫ୍ଲାଇଟ ଫ୍ଲାଇଟ୍ ବୁକ୍ କରିକି ଆପଣା ଯାଇ ପାରିବେ ଏଇଟା ଜାଣିଛନ୍ତି କି ନାଇଁ। ଉଡ଼ା ଜାହାଜ ଆଜ୍ଞା ଉଡ଼ା ଜାହାଜ।
ଆପଣଙ୍କ କଥାରୁ ବୁଝିବା ପାଇଁ ପାଇଲେ ଯେ ଆମେ ଯଦି ଭ୍ରମଣ ଇଚ୍ଛା ତ ଆମେ ଗୋଟେ ଉଡ଼ା ଜଣେଇକି ଆଜ୍ଞା ଆମେ ଯାଇପାରିବା। କିନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ବୁଝିଲେ କି ଆପଣ ଚାଁଲେ ଆପଣ ଚାଲେ ସାଇକେଲ ରେ ଆପଣ କି ଗା ରେ ଆପଣ କଲାଙ୍ଗଡି ଯାଇପା ଭ୍ରମଣ କରିବା ପାଇଁ। ଆପଣଙ୍କ ପାଇଁ ଡେଲାଙ୍ଗ ତ ବହୁତ ଦୂର ବାଟ ନୁହଁ। ଆପଣ ଶୋଇଲେ ଆପଣ ଶୋଇଲେ ଡେଲାଙ୍ଗ ଉଠିଲେ ଡେଲାଙ୍ଗ ଆପଣଙ୍କ ଖାଲି ଡେଲାଙ୍ଗ ହିଁ ଡେଲାଙ୍ଗ।
ମୋର ଗୋଟେ ସାଙ୍ଗ ଅଛି ସିଏ ତ ବାବୁନଙ୍କ ଘର ହିଁ ଡେଲାଙ୍ଗ।
ତ ଆଜ୍ଞା ମୁଁ ଯୋଉ ଶୁଣିଥିଲି ସିଏ ଆଜ୍ଞା ଦିଇ ମାସ ରହିକି ଏବେ ଆସଛନ୍ତି ଏବେ ଡେଲାଙ୍ଗକୁ କୁ ଆଜ୍ଞା ମୁଁ ଯଦି ବୁଝେଇବା ପାଇଲେ ଆଜ୍ଞା। ଓହୋ ତ ଆପଣ କଣ କରୁଛନ୍ତି ତାଙ୍କୁ ଆଉଥରେ ଡେଲାଙ୍ଗ ପଠେଇଲେ କେମିତି ହୁଅନ୍ତା।
ଆଜ୍ଞା ନିହାତି ଜରୁରୀ ନିହାତି ଆପଣ ଜାଣିଛନ୍ତି ଏବେ ଗୋଟେ ଗ୍ରୀ ଗ୍ରୀନ୍ କଲର ମାନେ ଗ୍ରୀନ୍ କଣ ସେଟା ଖ ଜଙ୍ଗର ଜଣେ ଆଜ୍ଞା ଆଜ୍ଞା ସବୁଜ କଲର ଜଣେ ସବୁଜ କଲର ବହୁତ ଭଲ ଲାଗେ ଚାରିଆଡ଼େ।
ଆଜ୍ଞା ତ ଆପଣଙ୍କ ସବୁଜ କଲର ଟି ବହୁତ ଭଲ ଲାଗେ।
ଆଜ୍ଞା।
ଆଜ୍ଞା ମୁଁ ମତେ ଆଜ୍ଞା ଜଣିଛନ୍ତି ମତେ ଆଜ୍ଞା ଗୋଟେ ମତେ ଆଜ୍ଞା ଧଳା କଲର ଆଜ୍ଞା ବହୁତ ପସନ୍ଦ ଯଦି ଆପ ଆପଣ ଆପଣ ଯେମିତି କହିଲେ ଆପଣଙ୍କୁ ଧଳା କଲର ବହୁତ ପସନ୍ଦ ଆଜ୍ଞା ମତେ ବି ଆଜ୍ଞା ଧଳା ରଙ୍ଗ ବହୁତ ପସନ୍ଦ।
ଆଜ୍ଞା ଆଜ୍ଞା।
ହ ତ ଆପଣ ତାହେଲେ ଆପଣଙ୍କ ସେ ଧଳା ରଙ୍ଗ ଉପରେ ଆପଣଙ୍କ କଣ ମ ମତାମତ କଣ ଅଛି? ଅଛି ଆଜ୍ଞା ଧଳା ରଙ୍ଗ
ମୋ ଧଳା ରଙ୍ଗର ମତାମତ ଏଇଆ କି ଗାନ୍ଧି ଯେତେବେଳେ ଦୋ ଯୁଆଡ଼େ ବି ଯାଇଥିଲେ ସେ ଲୁଣ ଟାକୁ କାଇଁ ଧରିଥିଲେ ଗାନ୍ଧୀ ଲୁଣ ପାଇଁ ସତ୍ୟାଗ୍ରହ କାହିଁକି ହେଇଥିଲା ଲବଣ ର କାହିଁ କରିଥିଲେ କାହିଁକି ନା ଧଳା କଲର ର ବୋଲି ଧଳା ରଙ୍ଗର ସେଇଥିପାଇଁ ଲବଣ ସ ତ୍ୟାଗ୍ରହ ହେଇଥିଲା ଗାନ୍ଧିଜୀ ଯାହା ଯାହା ବି କରିଛନ୍ତି ସବୁବେଳେ ସବୁ ଧଳା ରଙ୍ଗ ନେଇ କରିଛନ୍ତି ବୁଝିପାରୁଛ ନା। ଆଜ୍ଞା ଆଜ୍ଞା ଠିକ କଥା ତ ସେଇ କଥା ଯୁଆଡ଼େ ଆମେ ଦେଖିବା ଦେଖିବେ ଜାତୀୟ ପତାକାରେ ବି ଧଳା ରଙ୍ଗ ଅଛି ସବୁଆଡ଼େ ଧଳା ରଙ୍ଗ, ତ ଧଳା ରଙ୍ଗ ହଉଛି ସବୁଠାରୁ ଭଲ।
ଆପଣ ଜାଣିଛନ୍ତି ଆଜ୍ଞା ଗଛରୁ ବି ଆଜ୍ଞା ଧଳା ରଙ୍ଗର ଗୋଟେ ବର୍ ବଜ୍ୟ ବସ୍ତୁ ବାହାରେ ଆଜ୍ଞା।
ଆଜ୍ଞା ହେଇଥିବ ମୋର ମୁଁ ସେମିତି ଏତେ ମୋର ଜ୍ଞାନ ନାହିଁ ଧଳା ରଙ୍ଗ ହେଇଥିବ।
ହଁ ଭାଇ ଆମେ ସେଇ ବିଷୟ ଉପରେ ପାଠ ବର୍ଷରୁ ଆଜ୍ଞା ମତେ ଆଜ୍ଞା ତ ତ ଜ ଜଣା ଅଛି ଆଜ୍ଞା ମତେ ତା ଗଛ ଉପରେ ବି ଆଜ୍ଞା ଧଳା ରଙ୍ଗରେ ବି ଆସିପାରେ ଆଜ୍ଞା। ନା ନା ଆମର ଆଜ୍ଞା ଉ ଉ ଉ ଉଦ୍ଭିଦ ବିଜ୍ଞାନ ଉପରେ ଆଜ୍ଞା ବହୁତ ଜ୍ଞାନ ମୋର ଆର ହରଣ କରିଚି ଆଜ୍ଞା ମୁଁ ଆଜ୍ଞା ଉଦ୍ଭିଦ ବିଜ୍ଞାନ ଉପରେ ବହୁତ ଜ୍ଞାନ ଆରହଣ କରିଚି।
ଆପଣ ଗୋଟେ ପ ଉଦ୍ଭିଦ ଉଦ୍ଭିଦ ବିଶେଷଜ୍ଞ ହେଇପାରିବେ ଆପଣ କେତେ ଦିନ ପରେ ଆପଣ ଯଦି
ପାଖରେ ଏକ ବରଅଡ଼ ନାମକ ହାଟ ଅଛି ଆପଣଙ୍କ ପାଖରେ।
ଆଜ୍ଞା ଜ୍ଞା ଅଛି ସେଟା ମୁଁ ସେଠିକି ଯାଉଚି ଯେବ ଗୋଟେ ଅ ଆମର କିଛି ପରିବା ଦରକାର ହୁଏ ସେତେବେଳେ ମୁଁ ପଳାଏ ସେଇଠିକି ପରିବା ଟା ଧରିକି ପଳେଇ ଆସେ ଘରକୁ। ଉଁ ଘରକୁ ଆସିକି ରୋଷେଇ ଟା
ଆଜ୍ଞା ଆଉ ଆପଣ ର ଆଣିକି ରୋଷେଇ କରି ଖାଇଆ ଖାଇ ଦିଅନ୍ତି ଆପଣ।
ଆଜ୍ଞା ଆଜ୍ଞା।
ଓହ ଆଜ୍ଞା ଠିକ ଅଛି ଆଜ୍ଞା ତ ମୁଁ ତ ଆଜ୍ଞା ଆପଣ ତ ରୋଷେଇ କରି ଖାଆନ୍ତି। ଆପଣ ରୋଷେଇ କରି ନିଜେ ଖାଆନ୍ତି ନା ଅଲଗା ଲୋକ ମାନକୁ କେବେ ଆଜ୍ଞା
ହଁ ମୁଁ ଅଲଗା ଲୋକଙ୍କୁ ବି ଖାଆକୁ ଦିଏ ଆମ ଘର ପାଖରେ ଜି ଯୋଉ ଅ କୁକୁର ଆସନ୍ତି ତାଙ୍କୁ ଖାଇବାକୁ ଦିଏ ସମସ୍ତଙ୍କୁ ଦିଏ ଖାଇଆକୁ କିଛି ଟେନସନ ନାହିଁ ମୁ ଭାରି ଖୁସି ବାସି
ତାପରେ ଜଣେ ଆଜ୍ଞା ବ୍ୟକ୍ତି ଅଛି ତାଙ୍କୁ ଆପଣ ଯଦି ଖାଇବାକୁ ଦେବେ ଆପଣଙ୍କ ଜୀବ ବବନରେ ବୋହୁତ ତା ଆଜ୍ଞା ଭଲ ହବ ଆପଣ
ଆଜ୍ଞା ଆଜ୍ଞା ନିହାତି ମୁଁ ତାକୁ ଆମ ଘରେ ଚାରି ଦିନି ଖଣ୍ଡେ ରଖିଥିଲି ଆଉ ଖାଇବାକୁ ମଧ୍ୟ ଦେଇଥିଲି ସବୁ କରି ଥିଲି ସିଏ ଆମ ଘରେ ଲୁ ଲୁହନ୍ତି।
ହଁ ତ ତାଙ୍କର ଏବେ ତାଙ୍କ ଦେହ ଏବେ ଭଲ ଅଛି ନା ତାଙ୍କ ଦେ
ଆଜ୍ଞା ଆଜ୍ଞା ତାଙ୍କ ଦେହ ଏବେ ଭଲ ଅଛି ଆଜ୍ଞା ନିହାତି ଭଲ ଅଛି ଆପଣ ଜାଣିଛନ୍ତି ଏଇ ବର୍ଷ ତ ଆମକୁ କେବେ ଜିବନରେ ରୋକି ପାରିବ ନାହିଁ ଏ ବର୍ଷା ରେ ଆମେ ଯୁଆଡେ ନାହିଁ ସିଆଡେ ଯାଇପାରିବା କତ୍ ଥାଇ ମୁଁ ଏବେ ଟିକେ ମୋର କିନ୍ତୁ ମୋର ଏବେ ଯେହେତୁ ବର୍ଷା ହଉଚି ମୁଁ ଟିକି ବ୍ୟସ୍ତ ଅଛି ଆଉ କେତବେଳେ ଆପଣଙ୍କୁ ଫୋନ୍ କରୁଚି ଠିକ୍ ଅଛି।
ଆଜ୍ଞା ମୁଁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର।